ହ୍ୟାଲୋ ସାଙ୍ଗ କଣ କଚୁ।
ମୁଁ ମୁଁ ବୁଲୁଥିଲି ଚାରିଟା ବାଜିଗଲା ମୁଁ ବୁଲୁଥିଲି। ତୁ କଣ କରୁଚୁ? ମୁଁ ମୋ ଚାଚୀ ଘରକୁ ଯାଇଥିଲି ତାଙ୍କ ଗୋଟେ ଛୋଟ ଝିଅ ଅଛି ମ ସିଏ ବହୁତ କ୍ୟୁଟ୍ ଲାଗେ ମୋତେ ମୁଁ ତାକୁ ନେଇକି ଗେଲ କରୁଥିଲି ତା ସାଙ୍ଗରେ ଓଡିଆରେ କଥା ହଉଥିଲି ସେ ହାସ୍ ହସ୍ ତୁ ଥିଲା ବସିକି।
ଓହୋ।
ଏ ତୁ କଣ କରୁଥିଲୁ।
ମୁଁ ଏଇ ବସିଚି।
ହୁଁ। ତୁ ପଳେଇ ଆସେ ଆ ଆମ ଘରକୁ ପଳେଇ ଆସେ ଆଜି ଆମକୁ ବିଲକୁ ଯିବା ବିଲରେ ବୁଲିବା।
ତମ ଘର ପାଖେ ବିଲା ଅଛି କି?
ଅମକ୍ ଚାରିଆଡେ ବିଲ ଅଛି ଆମ ଘରେ ଚାରିଆଡେ।
ହଉ କାଲି ବୁଲିଆକୁ।
ଓ
କଣ ଖାଇଥିଲୁ?
ମୁଁ ମୁଁ ପଲାଉ ଖାଉଥିଲି ଆଉ ଚି କେନ୍ ତରକାରୀ ତମେ କଣ ଖାଇଥିଲ?
ମୁଁ ବି ଖାଇଥିଲି ମୁଁ ବି ପଲାଉ ଖାଇଥିଲି ଆଉ ଚି କେନ୍ ତରକାରୀ।
ତମର ଆଜି ପୂଜା ହେଇଥିଲା କି?
ହଁ।
ହଁ ଆମର ବି ହେଇଥିଲା।
ଆଜି ଆମର
ଆଉ ଆଉ ଗୋଟେ ସାଙ୍ଗ ଆସିଥିଲା ଯୋଉ କମ୍ପ୍ୟୁଟର କ୍ଲାସ ଯାଇଥିଲା ଆମ ଘର ହେଇକି ଗଲା ତାଙ୍କର ବି ହେଇଥିଲା।
ଓହୋ।
ଆଉ ତମେ ସକାଡେ କଣ ଖାଇଥିଲ?
ମୁଁ ଖାଇଥିଲି ରୁଟି ଆଉ ଉଁ ଭଜା।
ରୁଟି ଭଜା ମୁଁ ଖାଇଥିଲି ପଖାଳ ଭାତ୍ ତ ଆଳୁ ଚଟନି, ଟମାଟୋ ଚଟନୀ ଆଉ ବାଦାମ ଚଟନୀ।
ଓହୋ ଓ
ଆଉ ତମେ
ନା ନା ମୁଁ ବୁଲିବାକୁ ବୁଲି ବୁଲିକି ପଳେଇ ଆସିଲିଣିି। ମୁଁ ଯାଇଥିଲି ମାମୁଁ ଘରକୁ ମାମୁଁ ଘରରୁ ଯାଇଥିଲି ଉଁ ୱାଟର ପାର୍କ ଯାଇଥିଲି ମାମୁଁ ଘରରୁ। ସେଠାରେ ଯାଇକି ଆମ ମୋ ମାଉସୀ ମୁଁ ମୋ ମାମୁଁ ମୋ ଆ ଆଈ ଆମେ ସମସ୍ତେ ଯାଇକି ସେଠାରେ ଗାଧେଇଲୁ। ସେଠାରେ ଦଉଛନ୍ତି ଟ୍ରାକ୍ ପ୍ୟାଣ୍ଟ୍ ଆଉ ଟି ସାର୍ଟ ଦଉଛନ୍ତି ସେଟା ବି ଯାଇକି ଗାଧେଇଲୁ ଏତେ ବଡ ବଡ ସେଟା ଖସାଲିନ୍ ଥିଲା ସେଟାରେ ଖସି ରେ ଖସଡିଲେ କେତେ ଡର ଲାଗୁଚି।
ତୁ ଖସିଲୁ?
ହଁ ମୁଁ ଖସିଲି। ମୋତେ ସେଇଟା ବହୁତ ବଡ ବଡ ମୋତେ ବହୁତ ଭଲ ଲାଗେ ମୁଁ ସବୁ ଉଁ ମାନେ ସବୁ ଟାସ୍କ ପୂରଣ କଲି।
ଓହୋ।
ଆଉ ତୁ କୁଆଡ ଯାଇଥିଲୁ କହୁନୁ?
ମୁ ମୁଁ ଯାଇଥିଲି ମୁଁ ଯାଇଥିଲି କୁସୁମା ବୁଲିବାକୁ।
ହୁଁ ସେଠେ ଯାଇକି କଣ କଣ ଦେଖିଲୁ?
ସେଠି ତ ସେଠି ଖାଲି ପୋଖରୀ ଗୋଟେ ଅଛି ଆଉ ଗଛ ଆଉ ଘର ବଢିଆ ବଢିଆ ଘର ସବୁ ଅଛି
ହୁଁ ସେଟାରେ ମାନେ ଫାଷ୍ଟ ଥିଲା ସେ ସବୁ ଲାଗିଥିଲା ସେ ଫୁଲ ଗଛ ସବୁ ଥିଲା ଆଉ ବୋଟ ରାଇଡିଙ୍ଗ ଥିଲା ଏଇ ସବୁ ଥିଲା ଏବେ ଭାଙ୍ଗି ଭାଙ୍ଗି ସବୁ ଘର ତିଆରି ହେଇଯାଇଛି।
ଏବେ ସେ ସବୁ ଚିଲଡ୍ରେନ୍ ପାର୍କ କୁ ସେଗୁଡା ପଡେଇଲା ଏତିି ଘର ସବୁ ହେଇଗଲା।
ହୁଁ ସେ ଘରେ ସବୁ ଭଳିଆ ଲାଗୁଛି?
ହଁ ବଢିଆ ଲାଗୁଛି ସେଠି ଫୋଟୋ ଉଠେଇଲା ବେଳେ ବଢିଆ ଲାଗୁଛି।
ହୁଁ କେତେଟା ଫଟୋ ଉଠେଇଲୁଣୁ
ହୁଁ ମୁ ସେଇ ତିନି ଚାରି ଟା ଉଠେଇଲି
ହୁଁ ଆଉ ରଜରେ କୁଆଡେ ଯାଇଥିଲୁ ବୁଲିବାକୁ?
ରଜରେ ଯାଇନି କୁଆଡେ
ମୁଁ ଯାଇଥିଲି ମାମୁଁ ଘରକୁ ସେଇ ଠାରୁ ଆମେ ଯାଇଥିଲୁ ୱାଟର ପାର୍କ।
କୋଉଠି ଯେ ୱାଟର ପାର୍କ କୋଉଠି ଅଛି?
ଭୁବନେଶ୍ୱରରେ।
ଓ। ଆଉ ତମ
ହୁଁ। ଆ ତମେ ଯୋଉ ଇସ୍କୁଲ ରେ ଯାଉଥିଲ ପିକ୍ନିକ୍ ସବୁ ସେ ସବୁ ର କଥା କହୁନୁ? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ସାଙ୍ଗ ତମର ଭଏସ ଟା ଶୁଭୁନି ହଁ ହଁ ଶୁଭିଲା।
ଆଉ ତମ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ହଁ ଆମ ଘରେ ସମସ୍ତେ ଭଲ ଅଛନ୍ତି। ତମ ଘରେ?
ହଁ ଆମ ଘରେ ବି ସମସ୍ତେ ଭଲ ଅଛନ୍ତି।
ତୁ ଭଲ ଅଛୁ ନା?
ହଁ ହଁ ମୁଁ ଭଲ ଅଛି।
ଆସ ଆ ଆମ ଘରକୁ ପଳେଇ ଆସ ମୁଁ ତୋତେ କେତେ ଦିନ ହେଲାଣି ଦେଖିନି ମୁଁ ଦେଖିବି।
ଯିବି କାଲି ପର ଦିନ ଭିତରେ ଯିବି ତମ ବୁଲି
କାଲି ପରଦିନ ଆସିବୁ ତ କଣ ଖାଇବୁ କହ ମୁଁ ରାନ୍ଧିକି ରଖିବି?
ତୁ କଣ ତିଆରି କରି ଶିଖିଚୁ ଫାଷ୍ଟ କହିଲୁ?
ମୁଁ ସବୁ ଶିଖିଛି। କଣ ଖାଇବୁ ମାନେ ଫାଷ୍ଟ ଫୁଡ ଖାଇବୁ କି ଏଇ ବିରିୟାନୀ ବା ପଲାଉ ଏଇ ସବୁ ଖାଇବୁ? କଣ ଖାଇବୁ କୁହ? ହ୍ୟାଲୋ।
ହ୍ୟାଲୋ।
ହଁ କଣ ଖାଇବୁ କୁହ ଫାଷ୍ଟ ଫୁଡ ଖାଇବୁ?
ହଁ ଫାଷ୍ଟଫୁଡ ଖାଇବି।
ହଁ ମତେ ଚାଉମିିନ ତିଆରି କରିବା ଆସେ ପାସ୍ତା ମୋମୋସ୍ ଆଉ ଚିକେନ ପକୋଡା। ଆଉ ପକୋଡି ସିଙ୍ଗଡା ବରା ଆଲୁ ଚପ୍ ଏ ସବୁ ସବୁ ବର୍ଗର ଏ ସବୁ ତିଆରି କରିବା ଆ ସେ ପିଜା ପାଇଁ ଚିଜ ଦରକାର ନହେଲେ ପିଜା ବି ତିଆରି କରିଦେଇଥାନ୍ତି।
ତତେ ଚିକେନ ଚିଲ୍ଲି କରିବାକୁ ଆସେ?
ହଁ।
ମତେ ସେଇଟା ବହୁତ ପସନ୍ଦ ସେଇଟା କରିଦଉ।
ହଁ ମୁଁ ଚିକେନ ଚିଲ୍ଲି ସେଇଟା ବହୁତ ଇଜି ମୁଁ କରିଦେବି। ଚିକେନ ଚିଲ୍ଲି ସହିତ କଣ ଖାଇବୁ?
ଚିକେନ ଚିଲ୍ଲି ସହିତ ଖାଇବି ପରଠା।
ହଁ ପରଟା ତିଆରି କରିବି। ତୁ ତ ଶସ୍ତାରେ ଖାଇଦେଲୁ ସବୁ ଶସ୍ତାରେ। ମୁଁ ଆଉ ଆଉ କିଏ କୋଉ ସାଙ୍ଗକୁ ପଚାରିଥାନ୍ତି ସେ କହିଲେ ମୁଁ ଚଉମିନ ଖାଇବି ମୁଁ ପାସ ତା ଖାଇବି ଏ ଖାଇବି ଏ ଖାଇବି ତୁ ଖାଲି ଚିକେନ ଚିଲ୍ଲି ଆଉ ପରାଠା ଖାଇବୁ।
ହଁ ମତେ ବେଶୀ ଭଲ ଲାଗେ ଚିକେନ ଚିଲ୍ଲି।
ମତେ ବି ବହୁତ ମୋର ବହୁତ ଫେବରେଟ୍ ଚିକେନ ତରକାରୀ ଠାରୁ ଅଧିକ ଫେବରେଟ୍ ଚିକେନ ଚିଲ୍ଲି।
ଓହୋ।
ଆଉ। ମୁଁ ଯାଇଥିଲି ମୁଁ କହୁଛି ବା ମୁଁ ଯେବେ ଛୋଟ ଥିଲି ପିକନିକ ଯାଇଥିଲି ଆମ ସ୍କୁଲ ଆଡେ। ମୁଁ କଣ କଣ କଲି ମୁଁ ଆଗେ ଆମେ ସ୍କୁଲ ଆ ଆମେ ଯାଇଥିଲୁ। ନନ୍ଦନକାନ୍ଦନ ଆଉ ପୁରୀ ଯାଇଥିଲୁ। ନନ୍ଦନକାନ୍ଦନ ଆମେ ଆଗେ ମୁଁ ଗଲି ଗଲା ପରେ ଦେ ଦେଖିଲି ବାଘ ଭାଲୁ ଆଉ। ପକ୍ଷୀ ସବୁ ଅଛି ବଡ ବଡ ହାତୀ ଜିରାଫ୍ କୁମ୍ଭୀର। ଏସବୁ ଦେଖିଲି ମୋ ମା କହିଲେ କୁମ୍ଭୀର ମରିଯାଇଛି କଣ? ଦେଖିଲେ ଯେମିତି ମାଛ ତା ଉପକୁ ଉପରକୁ ପ ଫୋପାଡିଲେ ସେ କେମି ଡେଇଁକି ଖାଇଲା ସେ ମାଛ ସବୁ କୁଉ ସେ କୁମ୍ଭୀର। ତାପରେ ଆମେ ଗଲୁ। ଆ ଦେଖିଲୁ ବ କେତେ ବଡ ବଡ ସାପ ସବୁ ସେ ସାପ ସବୁ ଦେଖିଲୁ ତାପରେ। ଆଉ ଟିକେ ଆଗକୁ ଗଲୁ ଭାଲୁ। ଭାଲୁ ଦେଖିଥିଲୁ ନା ନା ନା ବନମାନୁସ ଦେଖିଥିଲୁ ଭାଲୁ ଦେଖିଥିଲୁ। ଆଉ ପାଣିର ଗେଣ୍ଡା ସେ ସବୁ ସେ ପାଣି ଗେଣ୍ଡାର ଯୋଉଗୁଡା ଅଛନ୍ତି ସେ ବହୁତ ଗ୍ୟାସ ହୁଏ। ଆଉ ଗୋଟେ ପକ୍ଷୀ ମାନେ ବତକ ମାନେ ସେ ସବୁ ରହୁଛନ୍ତି ସିଏଟା ବି ବହୁତ ଗ୍ୟାସ ହୁଏ ପାଣି ଟା। ପୁରା ଗ୍ରୀନ ଗ୍ରୀନ କଲର ର ହେଇଯାଇଛି। ସେଟା ବି ଜମା ବି ଭଲ ଲାଗୁନଥିଲା ପାଣି ସବୁ ସ୍ମେଲ ଟା। ହେ ଆମେ ଆମେ ସେଇଠାରୁ ଗଲୁ ଆଉ ଗୋଟେଏ ସେ ଠି ବି ଗୋଟେ ନୂଆ ପାର୍କ ବି ତିଆରି ହେଇଛି ବହୁତ ବଢିଆ ବଢିଆ ଫୁଲ ସବୁ ଅଛି। ସେଠାରେ ଯାଇକି ଆମେ ଫଟୋ ସବୁ କ୍ଲିକ କଲୁ ବଢିଆ ବଢିଆ ଲାଗୁଥିଲା ଆଉ ଗୋଟେ ହାତୀ ଗୋଟେ ଗଛରୁ ହାତୀ ତିଆରି କରିଦେଇଛନ୍ତି ଗୋଟେ ଗଛରୁ ମାଙ୍କଡ ତିଆରି କରିଦେଇଛନ୍ତି। ଫୁଲ ଗଛ ସବୁ ରୁ ବଢିଆ ଲାଗୁଥିଲା ସେ ସେ ଗଲେ। ସେ ପାର୍କରେ ହିଁ ମତେ ବହୁତ ଭଲ ଲାଗୁଥିଲା ଆଉ ଗୋଟେ ଆମେ ଗୁମ୍ଫା କୁ ଗଲେ ସେ ଗୁମ୍ଫା ସେଟା ବନ୍ଦ ଥିଲା ମୁଁ ଯେବେ ଆରଥର ଯାଇଥିଲି ସେ ଗୁମ୍ଫରେ ପଶିଗଲୁ। ଆମ ପିଇସି ଯୋଉ ପୁଅମାନେ ଅଛନ୍ତି ଛୋଟ ଛୋଟ ଏତେ। ଆମେ ହୋ ହଲ୍ଲା ହେଲୁ ସେମାନେ ପୁରା ଡରିଗଲେ। ଏତେ ଜୋର ଜୋର ଆମେ ଚିଲେଇଲୁ ଯେମିତିଆ ସେମାନେ ଡରିଗଲେ ସେମାନେ ଏତେ ଜୋର ଜୋର କାନ୍ଦିଲେ। ଫିର ୟାର ସେ ଗୁମ୍ଫା ଟା ବନ୍ଦ କରିଦେଲେ ଗୋଟିଏ ଜଙ୍ଗଲି ବିଲି ଟା ସେଠାରେ କାଚ ଭାଙ୍ଗିକି ପଳେଇ ଆସିଥିଲା ସେଇଥିପାଇଁ ସେ ଗୁଫା ଟା ବନ୍ଦ କରିଦେଇଥିଲେ। ଏବେ ବି ବନ୍ଦ ଅଛି ସେ ଗୁମ୍ଫା ଟା।
ଆମେ ଯାଇଥିଲୁ ଆମେ ବି ଯାଇଥିଲୁ ଉଁ ସେଇ ଯୋଉ ନନ୍ଦନକାନନ ଆମେ ସେ ସେଠି ଗଲୁ ଯେମତି ଗୋଟେ କୁମ୍ଭୀର ଶୋଇଥିଲା। ତା ମୁହଁରୁ ଟିକେ ଟିକେ ରକ୍ତ ବାହାରୁଥିଲା ଆମେ କହିଲୁ ସେ ମରିଯାଇଛି ବୋଧେ। ସେ ଦେଖିଲା ବେଳକୁ ଟିକେ ଗଲାନି ଆଖି ଖୋଲିଲା ମେଁ ଆଖି ଖୋଲିଲା ଆମେ କହିଲୁ ନା ସେ ମରିନି ବଞ୍ଚିଛି।
ହୁଁ ହୁ। ଉଁ ହୁ ଉଁ ଆଉ ମୁଁ ଯେତେଟା କୁମ୍ଭୀର ଦେଖିଲି ସେ କହିଲେ ମରିଯାଇଛନ୍ତି ଯେମିତି ମାଛ ଫୋପାଡ଼ିଲେ ସେ ସେ କେମିତି ଖାଉଛନ୍ତି ଗୋଡ ହାତ ସବୁ ଚୁବେଇ ଦେବେ। କିଏ ମଣିଷ ପସିଲେ ସେଠାରେ।
ଆଉ ମାନେ ସେ ଏ ଗୋଟେ ମାନେ ସେ କୁମ୍ଭୀର ବୁଢା ହେଇଯାଇଛି ବୋଧେ। ତାକୁ ମାନେ ଗୋଟେ ଲମ୍ବା ଇଏରେ ମାନେ ଶୁଆଇ ଦେଇଛନ୍ତି। ସେ ସେମିତି ଶୋଇକି ଅଛି ଆଉ ଗୋଟେରେ ଯାଇଥିଲୁ। ସେଠି ମାନେ ମଝିରେ ଯେମତି ପୋଖରୀ ଗଡିଆ ପାଣି ଅଛି। ଆଉ ସାଇଡ ସାଇଟ ରେ କୁମ୍ଭୀର ମାନେ ଅଛନ୍ତି। ଏ କୁମ୍ଭୀର ମାନେ ଖାଲି ଖାଲି ଡେଉଛନ୍ତି ଗଛ ଗଛରେ ଚଢି ଯାଉଛନ୍ତି ଏ ପାଣି ଭିତରକୁ ପଳଉଛନ୍ତି।
ଆଲୋ ମୁଁ ସେମିତିଆ ଦେଖୁନଥିଲି।
ନା ଆମେ ଯାଇଥିଲୁ ଆମେ ଏମିତି ଦେଖିଥିଲୁ। ଆହୁରି ବିଲେଇ ମାନେ ଛୋଟ ଛୋଟ କୁ କୁକୁଡା ସବୁ ବିଲେଇ ଖାଲି ଚିପି ଚିପି ଖାଉଛି କୁକୁଡ଼ା
ହଁ ସେ ବହୁତ ପ୍ରଜାତିର କୁକୁଡା ସବୁ ଅଛନ୍ତି।
ହଁ ପକ୍ଷୀ ମାନୁ ତ ପକ୍ଷୀ ସବୁ ସେଟା ମୁଁ ଗୋଟେ ପ୍ୟାରୋଟ ଦେଖିଥିଲି। ସେ ପ୍ୟାର ପ୍ୟାରୋଟ ଲଗ୍ରୀନ୍ କଲର ଥାଏ ନା ମୁଁ ଦେଖିଥିଲି ଗୋଟେ ହଳଦୀ ଆଉ ନାଲି କଲର ର ମିକ୍ସ ଥିଲା ସେଟା କେତେ ସୁନ୍ଦର ଲାଗୁଥିଲା ସେଟା ଦେଖିକି ମୁଁ କହିଲି ଏଇଟା ଗୋଟେ ଅଲଗା ପ୍ରକାର ଅଛି। ହୁଁ।
ହଁ କେତେ ମାନେ କଲର କଲର ଦେଖିଲା ବେଳେ ଇଚ୍ଛା ହଉଥିବ ନେଇକି ପଳେଇ ଆସିବା ପାଇଁ।
ହଁ ମୋର ସବୁଠାରୁ ମନେ ହଉଛି ଯୋଉ ହରଣୀ ସବୁ ନାଇଁ ତାଙ୍କର ଯୋଉ ସିଂଘ ସବୁ କେମିତି ଗୋଟେ ଗଛର ଡାଳ ଭଡିଆ ବାହାରୁଛି। ଥିବ ସେମାନେେ କେମିତି ଭଲ ଲାଗିଥିବେ। ହଁ କେତେ ଭଲ ଲାଗିଥିବେ ସେ ସବୁ ମତେ ବହୁତ ଭଲ ଲାଗନ୍ତୀ କେତେ ଛୋଟ ଛୋଟ ହରିଣ ସବୁ ତାଙ୍କ ଅ ଶିଙ୍ଗ ସବୁ ବାହାରିଥିବ ଗଛ ଡାଳ ଭଲିଆ। ସେ ସବୁ ମତେ ବହୁତ ଭଲ ଲାଗିଲା ଆଉ ଆମେ ବୋଟ ରାଇଡିଙ୍ଗରୁ ଗଲୁ ବୋଟ ରାଇଡିଙ୍ଗ କଲୁନୁ ଯୋଉ ଟ୍ରେନରେ ତାର ନାହିଁ ତାର ଘରିଆ ଯିବ। ଗୋଟେ ପୋଖରୀରୁ ସେପଟକୁ ସେପଟରୁ ଏପଟକୁ ଆସିବ। ସେ ଭଳି ସେ ଭଳିଆରେ ବସି ଥିଲୁ ଆଉ ଆମେ ଗୋଟେ ଟ୍ରେନ ରେ ବସିଲୁ ସେ ଜଙ୍ଗଲ ଜଙ୍ଗଲ ଆଡେ ଗଲେ କିଛି ବି ଜାନୁଆର ଦେଖିଲୁନୁ। ଜମା ହି ମଜା ଆସିଲାନି ଖାଲ ଟ୍ରେନ ରେ ବସିଥିଲୁ ଏତେ କିଛି ମଜା ଆସିଲାନି। ତାପରେ ଆମେ ଆସିକି ଫୁଡ୍ଶ ଫ୍ରୁଟ ଚାଟ୍ ଯିବା ବେଳେ ଆମେ ସିଙ୍ଗଡ଼ା ବରା ଖାଇକି ଯାଇଥିଲୁ। ଆଉ ଚିପ୍ସ ଚିପ୍ ସବୁ ପାକେଟ୍ ପ୍ୟାକେଟ୍ ନେଇଥିଲୁ ସେ କହିଲେ ଗୋଳା। ଆମର କାଗଜ ଯରିରେ ପୁରା ନହେଲେ ସବୁ ଏଇଠି ଏଠି ରଖିକି ଯା ଯିବା ପାଇଁ ନେଇକି ଯିବ। ସେ ଆମେ ସବୁ କାଗଜ ଜରିରେ ଚପ୍ ସବୁ ପୁରେଇକି ସେଟାରେ ଲେଇକି ଗଲୁ ଗଲୁ ଯାଇ ଯିବା ପରେ ଖାଇଲୁ। ହୁଁ।
ହୁଁ।
ଆଉ ତାପରେ ସେ ଆମେ ପଦାରୁ ବାହାରିଲୁ। ବାହାରିଲା ପରେ ଏ ଆମେ ବୁଲି ବୁଲିକି ପଳେଇ ଆସିଲୁ ତାପରେ ଆମେ ଗଲୁ ପୁରୀ। ପୁରୀରେ ବୁଲିଲୁ ସେ ବଢିଆ ଭଳିିଆ ଜିନିଷ ସବୁ ଥିଲା। ସେ ଗୁପ୍‌ ଚୁପ୍ ଚାଟ୍ ଝାଲମୁଣି କଣ କଣ ସବୁ ତିଆରି ହଉଥିଲା। ଆହୁରି କେତେ ପ୍ରକାର ସେ ଝୋଲେ ବଟୁରି କ୍ୟା କିଆ ସବୁ ଖାଇଥି ସେମାନେ। ହଁ ସେଟାରେ ଗୋଟେ ନେକ୍ଲେସ ମିଳୁଛି ବହୁତ ବଢିଆ। ସି ଭଡିଆ ଏ ପୋତ୍ ପୋ ଯେମିତି ନାହିଁ ଗୋଲ ଗୋଲ କଲର ର। ହ୍ବାଇଟ୍ କଲର ର ସେ ସବୁ ସେମିତି ନେକ୍ଲେସ ମିଳୁଛି।
ଆଇଁଲୁ।
ହାଁ।
ଆଣିଲୁ।
ହାଁ ମୁଁ ମୋ ଭଉଣୀ ପାଇଁ ଆଣିଲି।
ମାନେ ସେ ଛୋଟା ନା ମାନେ ବଡ।
ନା ଛୋଟ ଥିବ ଅଧିକ ଛୋଟ ନାହିଁ କି ଅଧିକ ବଡ ନା